ହଁ।
ଭାଇ କଅଁ କରୁଛୁ।
ହଁ ମୁଁ ଭଲ ଅଛି ଏମିତି ଆଉ ବସିଥିଲି।
ମୁଁ ବସିଚି ଆଉ ପୋଖରୀଆଡେ ଆଉ।
ହଁ କୋଉ ପୋଖରୀ କି?
ଏ ବନ୍ଦୀ ପୋଖରୀ।
ଆଉ କିଏ କିଏ ଅଛନ୍ ନା ତୁ ଏକୁଟିଆ।
ଏକୁଟିଆ ଆ ସାଙ୍ଗ ପିଲାଆଡେ ବସିଛନ୍ତି ଆଉ।
ଆରେ ସେ ଯୋଉ ମୌସୁମି ଆସିବି ବୋଲି କହୁଥିଲେ ଏବେ ରଜ ଗଲା ହେଲେ କାଇଁ ଆସିଲାନି ଯେ
ନା ଆସିଲାନି ପା କାଲି କିନ୍ତୁ ବର୍ଷା ହେଇଛି ଆମ ଆଡେ।
ହଃ।
କିନ୍ତୁ ଆସିଲା ନାହିଁ ତ।
ଏପଟେ ବି ବର୍ଷା ହେଇଛି ହେଲେ କଣ କେଇଆଣି ସବୁ। ସେପଟେ ତ ଆମ ଘର ଆଡ଼େ ଫୋନ୍ କରିଥିଲେ ସେ କହୁଛନ୍ତି କଣ ବିଲବାଡ଼ି ଏ ସବୁ ମାନେ ଇଏ କରିଦେଇଛନ୍ତି ମୈସିମି ଆସିବ ବୋଲି ଆସିବ ବୋଲି କାହିଁ ଆସୁନି ମୁଁ ବି ଜାଣିପାରୁନି। ସେ ଆସିବ ବୋଲି କଣ କରିବ।
ସେଇପା ସବୁ ତଳି ଧାନ ପକେଇଲେଣି ତଳି ପକେଇବା ପାଇଁ ବର୍ଷା ନାହିଁ। କିନ୍ତୁ ତଳି ପକେଇବା ପାଇଁ ବର୍ଷ ପାଣି ଠିକ୍ ଅଛି।
ହୁ ହୁ।
ରୋଇଲା ବେଳ ବର୍ଷା ନହଲେ ହଇରାଣ ଫେରେ।
ହଁ ଠିକ୍ ଟାଇମ୍ର ସାର୍ ବର୍ଷା ନହେଲେ ଚାଷୀ ବାସି ଲୋକ ସବୁ ହଇରାଣ ହେଇଯିବେ।
ସମସ୍ତେ ତ ଏ ବର୍ଷ ତ ଯାହାହେଲେ ହବ ଆଉ ମରୁଡି ଆଉ।
ପାଣିପାଗ ଯେହେତୁ କହୁଛି ବର୍ଷ କମ୍ ବର୍ଷା ହେବ ବୋଲି। ତ କଣ ହେବ କଣ ନାହିଁ ଦେଖିବା ଭଗବାନ ଜାଣିଛନ୍ତି।
ଖୋବ ପର୍ ଏପ ଏଲେନ ପ୍ରଭାବରେ ଯାହା ହବ ବର୍ଷା ହବ ଯୁଆଡେ ହେଲେ ମରୁଡେ ହବ ଆଉ।
ଏମିତି ହବ ଏ ବର୍ଷ ଆଉ
ହଉ କଣ ଏବେ ଖାଇଥିଲୁ
ଏ ଅଣ୍ଡା ଭାତ ଖାଇକି ଆସିଥିଲି ଆଉ
ହୁ ହୁଁ ରୋଷେଇ କିଏ? ମୁଁ ସେଇ ରୋଷେଇ କରିଥିଲି ଅଣ୍ଡାକୁ ଭାତ କରିଥିଲି କିନ୍ତୁ ମୋର ଏୟୀ ବହୁତ ଲେଟ୍ ହେଇଗଲା ତ ମୁଁ ପଳେଇ ଆସିଲି ତାପରେ ଏବେ ଏଇଠି ଖାଇଦେଲି ସେଇ ଆମର କଣ କୁକୁଡ଼ା ମାଂସ ଖାଇଦେଲି ଭାତ ଖାଇଲି ଆଉ ସେ କଣ କାକୁଡ଼ି ଏ ଦିଟା କୁ କାଟିକି ସବୁ ସାଲାଡ଼ କରିଥିଲେ ଆଉ ଏମିତି ରୁଟି ଏମିତି ସବୁ ଟିକେ ଯାହା ଥିଲା ସବୁଏଇନା ଖାଇଦେଲି ଏବେ ମୁଁ ବସିଛି ଆଉ
ହ ଗରମ ଆଜି କେମିତି ହେଇଛି?
ହଁ ହଁ ଆଜି ଟିକେ ଗରମ ତ ଲାଗୁଥିଲା ବାକି ଏବେ ତ ଏଇଠି ଏ ସି ଲାଗିଯାଇଛି ତ ଏତେ ଜଣାପଡ଼ୁନି ବାକି ହେଲେ ଟିକେ ଟିକେ ତ ଗରମ ଅଛି ଯେ
ହ ହଁ ଆଉ ହଁ ଆଜି ସରିଲା ତ ବସୁମତି ସ୍ନାନ ଆଜି ସରିଲା ରଜ ସରିଲା ଆଜି ଆଉ
ଚଉଦ ପନ୍ଦର ଷୋହଳ ନା ଆଜି କଣ ବାଟୋଇ ରଜ ନା ସଇଲା ଆଜି ପୁରା ସରିଗଲାଣି
ଆଜି ସରିଗଲା ବସୁମତୀ ସ୍ନାନ ମା ଯୋଉ ମାରା ହେଇଥିଲେ ରଜବତୀ ହେଇଥିଲା ଆଜି ତାକୁ ଗାଧେଇ ପାଧେଇକି ଇଏ କଲେ ଆଜିଠୁ ସବୁ ହଳ କଲେ ଆଜିଠୁ ସବୁ ମାଟି କାମ କରିପାରିବ ଆଉ ମାଟି ହାଣି ପାରିବ ଗଛ ଲଗେଇ ପାରିବ ସବୁ କିଛି କରିପାରିବ ମାଟି କାମ
କେବେ ଗୋଟେ ପୁରୀ ଏରିଆ କୁ କୁଆଡ଼େ ଗୋଟେ ବୁଲିଯିବାଁ
ହୁଁ ଆସ୍ ଆସ ଏବେ ଯିବା ଆଉ ନିହାତି ଏବେ ଯଦି ଏ ଯିବା ଏଇ ଅ -ଅଣତିରିଶ ତାରିଖ ଭିତରେ ଯିବା
କଣ ପାଇଁ
କାହିଁକିନା ଅଣତିରିଶ ତାରିଖ ପରେ ଗଲେ ପନ୍ଦର ଦିନ ଠାକୁରଙ୍କୁ ଯୋଉ ଦର୍ଶନ କରିପାରିବାନି ମହାପ୍ରଭୁଙ୍କୁ
ଅଣସ ର ଘରେ ରହିବେ ତାପରେ ରଥଯାତ୍ରା ଆସିଯିବ ପ୍ରବଳ ଭିଡ ହବ ଠାକୁରଙ୍କୁ ଦର୍ଶନ କରିପାରିବା ନାହିଁ ଠିକ ରେ
ପୌ ପୁରୀ ନହେଲେ ଦେଖିବା ଆଉ କୁଆଡ଼େ ଗୋଟେ ଯିବା ନହେଲେ ଦେଖିବା କଣ ହେଉଛି
ହୁଁ ଏ ବର୍ଷ ଯିବା ଇ ମା
ଚିଲିକା ଏବେ ଗଲେ ହବନି
ଚିଲିକା ଖରା ହଉଛି ଜୋରେ ସେଠି କିଛି ଇଏ ନାହିଁ ଚିଲିକାଟା ଶୀତଦିନେ ଯାଆନ୍ତି।
ଆମେ ପୂର୍ବଥର ଯୋଉ ଯାଇଥିଲେ କୋଉ ମାସରେ ଯାଇଥିଲେ?
ଶୀତ ଦିନେ ପୌଷ ମାସରେ ଯାଇଥିଲେ
ପୌସ୍ ପୌଷ ମାସ ନାଁ
ହଁ
ହ ସେଇ ସମୟରେ ଯଦି ଯିବ ତାହେଲେ ହଁ ଠିକ ହବ ଆଉ ମାନେ ଚିଲିକା ବୁଲିବା ପାଇଁ ସବୁ ଠିକ୍ ହବ
ଆ ଆମେ ଯୋଉଦିନ ଆଇଲେ ସେଦିନ ତାଙ୍କ ତା ପ ତା ପରଦିନ ତାଙ୍କର ଥିଲା ରାଜ୍ୟାଭିଷେକ ପୁଷ୍ୟା ବିଷୟ ବେଶ ତାଙ୍କର ଜଗନ୍ନାଥଙ୍କର ସେ ଦିନ ତା ପୂର୍ବ ଦିନ ପଳେଇ ଆସିଥିଲେ
ଓହୋ ଆଉ ସେ ଯେଉଁ ଇଏ ହେଇଥିଲା ଆମ କଲଚର ଯେ ଆମର ଇଏ ଅଛି ସେ ବନଭୂଜ ଆଣିବେ ତାଙ୍କୁ କଣ କରିବେ କିରେ।
ହଁ ତାକୁ ଆଜି ପୋଡ଼ିବେ ଆଉ କଣ କରିବେ।
ହୁଁ ନା ଆମ ଏପଟେ ପୋଡୁଛନ୍ତି। ଦେଖିବୁ ତୁ ଭଦ୍ରକ କି ସେପଟେ ବାଲେଶ୍ୱର ପଟେ ପଳେଇବୁ ତାଙ୍କର ଅଧିକ ପୋତି ଦିଅନ୍ତି। ମାନେ ଆମର ହୁଁ ମାନେ ଆମର ହିନ୍ଦୁ ଧର୍ମ କିନ୍ତୁ ତାଙ୍କରି ତାଙ୍କୁ ବସେଇଦେବେ ଠୁଙ୍କା କରି ବସ ବସେଇ ଦେବେ ଏ ଧ୍ୟାନ କଲା ଭଳିଆ ତାକୁ ମାଟି ଖୋଳିକି ତାପରେ ପୋତି ଦିଅନ୍ତି କିଏ ପୋଡ଼େ କିଏ ପୋତେ କୋଉଠି କଣ।
ହଁ ଯେମିତି ଯିଏ ସମାଧି ନେଲା ଆଉ।
ହୁଁ ହୁଁ। ଆଉ ଆଉ ତୋ ଦିନ ଆଜି କେମିତି କଣ ଗଲା
ଆଜି ଦିନ ପୁରା ଭଲରେ କଟିଲା ସକାଳୁ ଉଠିଲି ଆଜି ଡି ବିଳମ୍ବରେ ଉଠିଲି ଆଜି ଟିକେ।
ଆଉ ତ କୁଆଡେ ଯାଇଛନ୍ତି? ପୂଜା କରେ ନାଁ କଣ କେମିତି?
ହଁ ପୂଜା କରୁଥିବେ ହେ ସନ୍ଧ୍ୟା ସମୟ ହେଲାଣି। ସନ୍ଧ୍ୟା ଦଉଥିବେ ଏଇନା।
ହୁଁ କୋଉଠି କୋଉଠି ସବୁ ଏଇନେ ପୂଜା କରୁଛନ୍ତି କିରେ?
ଶ୍ରୀ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ପାର୍ବତୀ ମନ୍ଦିର। ହନୁମାନ ରାଧେକୃଷ୍ଣ ଆଉ।
ରାଧାକୃଷ୍ଣ ବୋଲି କୋଉଠି ଏଟା ଅଛି ତ?
ଆମ ଗାଁ ମଝିରେ ଅଛନ୍ତି।
ଉଁ ହୁଁ।
ଆମ୍ ଦୋଳ ଯାତ୍ରା ହୁଏ ମନେ ନାଇଁ?
ହଁ ହଁ ହଁ ସେଇ ଯୋଉ ମଣ୍ଡପ ପାଖରେ ନା?
ହଁ ଗୋଡ଼ ବାଡ଼ି।
ହଁ ଆଉ ଆଜି କିଛି ମେଳା ଫେଳା ହେରିଆ ହଉନି?
ହଁ ଆଜି ଗୋଟେ ଅଛି ଘର ପାଖରେ ଉଁ ଜନ୍ମଦିନ ଗୋଟେ ପାଲା ଅଛି ଯିବା ଏଇନା ଆଉ।
ହଁ କଣ ତ୍ରିନାଥ ମେଳା କରିୟନ୍ତି ନାଁ କଣ?
ନାଁ ସତ୍ୟନାରାୟଣ ପୂଜା।
ଓ ହୋ ସତ୍ୟନାରାୟଣ ପୂଜାଟା କୋଉଁଠି କରନ୍ତି ଆଉ ତ୍ରିନାଥ ମେଳାଟା କୋଉଁଠି କରନ୍ତି କିରେ?
ତ ଦି ଦୁଇଟା ଯାକ ତମେ ତମ ଖୁସିରେ କରିବ ସତ୍ୟନାରାୟଣ ପୂଜା ଯାର ମାନସିକ ଥିବ କି ପ୍ରଥମ ବାର୍ଷିକୀରେ କରିପାରିବ କିଛି ଅସୁବିଧା ନାହିଁ। ତ୍ରିନାଥ ମେଳା ବି କଲେ ବି କିଛି ଅସୁବିଧା ନାଇଁ ତମ ଖୁସି ତମେ ଯୋଉଟା କରିବ।
ଉଁ ହୁଁ। ମାନେ ସେଇଟା ଅଲଗା କଣ ତ୍ରିନାଥ ମେଳାଟା ଆଉ ସତ୍ୟନାରାୟଣ ପୂଜାର ଅଲଗା କଣ?
ଇ ତି ସତ୍ୟନାରାୟଣ ପୂଜାରେ ପଞ୍ଚଦେବତା ରହିବେ ତ୍ରିନାଥ ମେଳାରେ ତ୍ରିଦେବ ରହିବେ ତ୍ରିନାଥ ମେଳାରେ ଖାଲି ଭୋଗରାଗ ଖାଲି ସି ସାଧା ପୂଜା କିଛି ପାଲା ଆକାରରେ କିଛି ନାହିଁ ଖାଲି ବହି ପଢ଼ା ହବ ଆସ୍ଥାନ ପୁ ତି ନି ଠାକୁରଙ୍କ ପୂଜା ହବ ସେତିକି। ଆଉ ସତ୍ୟନାରାୟଣ ପାଲାରେ ଆସ୍ଥାନ ପୂଜା ହବ କଳସ ପୂଜା ହବ।
ମଣ୍ଡଳ ପୂଜା ହବ ତ ସିରିଣୀ ଟେ ହବ ସତ୍ୟାନାରଣ ପୂଜାର ଏଇଟା ବିଶେଷତ୍ୱ ହଉଛି ସିରିଣୀ। ଅଟା ଗୁଡ଼ କ୍ଷୀର ଦହି କଦଳୀ ବୁନ୍ଦି ଲଡ଼ୁ। ଏଇରା ସବୁ ଏ ଏସବୁ ପଡିବ ଗୋଲ ଅଦା ଗୋଲମରିଚ।
ମୁଁ ଶିରିଣୀ ଭୋଗ ତ ଖାଇଛି ଭଲ ଲାଗେ ନା ଯଉଁଦିନ ପୂଜା ହବ ତା ପରଦିନ ଶିରିଣୀ ଭୋଗ ବାଣ୍ଟନ୍ତି ନା?
ହଁ ହୁଁ ବାସି ଟା ଭଲ ସ୍ଵାଦ ଲାଗିବ।
ହୁଁ। ଯଉ ପଞ୍ଚନାରାୟାଣ କଣ ସ ସତ୍ୟନାରାୟଣରେ କଉ କଉ ଠାକୁର ପୂଜା କରନ୍ତି ଆଉ ତ୍ରିନାଥରେ କୋଉ ତ୍ରିନାଥରେ ତିନିଦେବତା କୁହନ୍ତି। ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ଵର ନା?
ହଁ।
ଆଉ ସତ୍ୟନାରାୟଣରେ କୋଉ କୋଉ ପଞ୍ଚ ଦେବତା କଇଲୁ କଉ କଉ ଠାକୁର ସବୁ।
ଉଁ ଗଣେଶ ଉଁ ନାରାୟଣ। ରୁଦ୍ର, ଅମ୍ବିକା ମାଆ ଦୁର୍ଗା ସିଏ ଯିଏ ଅମ୍ବିକା ସିଏ ଆଉ ଭାସ୍କର ସୂର୍ଯ୍ୟ ନାରାୟଣ
ଓହୋ ଉଁ ଗଣେଶ ପୂଜ୍
ନାରାୟଣ
ଅହ ଆମର ଏଇ ଗଣେଶ ପୂଜାଟା କେବେ କିରେ ମୁଁ ଏପଟେ ଯୋଉ ଅଛି ଦେଖୁଥିଲି ଗଣେଶ ମୂର୍ତ୍ତି ସବୁ ତିଆରି କରୁଥୁଲେ ତ ମତେ ମୁଁ ଜାଣିନି କିନ୍ତୁ ଗଣେଶ ପୂଜାଟା କେବେ କହିଲୁ ଜାଣିଚୁ କି?
ଏ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ ଚତୁର୍ଥୀ ତିଥିରେ ପଡିବ।
କେତେ ଆଉ ମାସେ ରହିଲା?
ଆଉ ଦୁଇ ମାସେ ପୁ ତିନି ମାସେ ଆହୁରି ଆ ଯାଇକି ତାରିଖ ହିସାବରେ ଦେଖିଲେ ସ୍ ସ୍-ସେପ୍ଟେମ୍ବର ଚୋଉଦ ତାରିଖରେ ପଡ଼ିବ ଏ ବର୍ଷ ଗଣେଶ ପୂଜା।
ଉଁହୁଁ ନା ସେଇ ଦେଖିଲି ଏଇଠି ପୂଜାପୂଜି କରୁଚନ୍ତି ମାନେ ଏଇ ଯୋଉ ମୂର୍ତ୍ତି ତିଆରି ସବୁ ଷ୍ଟାର୍ଟ ହେଲାଣି ତେ ମୁଁ ଦେଖିଲି କହିଲି ଗଣେଶ ମୂର୍ତ୍ତି ସବୁ ତିଆରି ହୋଉଚି ତ ମୁଁ କହିଲି ଆରେ ଗଣେଶ ପୂଜା ତ ବୋହୁତ ଦିନ ଆହୁରି ଅଛି ଏବେଠୁ କଣ ମୂର୍ତ୍ତି ତିଆରି କଲେଣି ତ ସେଇ ଯୋଗୁ ହିଁ ପଚାରିଦେଲି ଆଉ।
ହୁଁ ଉଁ ତିଆରି କ ତିଆରି କରିବେ ଯାହେଲେନ ହୁଁ। ତାଙ୍କ ହାତରେ ଟାଇମ ସମୟ ନଥିବ ନା। ଆଗତ ତିଆରି କରି ରଖିଲେ କଣ ଲୋ ଅଁ ସେ ବିକିବେ ଦୋକାନୀମାନେ ନେବେ
ଆଉ ସେ ସେ ବନକୁ ଆଣିବେ କେତଳେ ଜାଣିଚୁ କି?
ମୁଁ ଜାଣିନି ତାକୁ କେବେ ଆଣିବେ କିନ୍ତୁ ମୁଁ ଜାଣିଚି ଯେ ତା ଆଁ ସବ ବ୍ୟବଚ୍ଛେଦ ସଇଲା ପରେ ଯାଇଁକି ଯାହା ଆସିବ ସ ଅନୁମାନ ରାତିରେ ପହଞ୍ଚଯିବ ବୋଧେ ଆଉ।
ଭଲ ଲୋକଟା ଥିଲା ଆ ଦୁର୍ଘଟଣାରେ ଜୀବନ ପଳେଇଲା ନା।
କଣ କରିବା ନିଶ୍ଵାସକୁ ବିଶ୍ଵାସ ନାହିଁ। କାଲି ଆଉ ଗୋଟେ ଜାଗାରେ ଦୁର୍ଘଟଣା ହେଇଚି।
କୋଉଠି?
ଏଇ ଆମ ଗାଁ ପାଖେରେ କୋଉ ଗାଁ ଆଉ ମାନେ ନାହିଁ। ସେଠି ତିନି ଜଣ ମରିଗଲେ।
କେମିତି କିରେ?
ବାପା, ମାଆ, ଝିଅ ମରିବେ ତିନି ଜ
ଯୋଉ ତିନଜଣ। ହଁ ମୁଁ ଟିକେ ରଖୁଚି ରେ ମୋର ଗୋଟେ କାମ ଆସିଲାଣି। ତତେ ଟିକେ ପରେ କଲ୍ କରୁଚି ଆ।
ହଉ।